ଭାଇ ଜୟ ଶ୍ରୀ ଜଗନ୍ନା ହ୍ୟାଲୋ।
ହ୍ୟାଲୋ।
ଭାଇ ଆପଣ ଶୁଣିପାରୁଛନ୍ତି ମୋତେ?
ହଁ ଭାଇ ଜୟ ଶ୍ରୀ ଜଗନ୍ନାଥ ହଁ ଶୁଣିପାରୁଛି।
କଣ କରୁଛନ୍ତି?
ଭାଇ କଣ କରିବା ଏଇ ଘରେ ବସିଛୁ ଆଉ କାମ ଧନ୍ଦା ତ ନାହିଁ। ଘରେ ବଇଛୁ ଆଉ, ଆଉ ଆପଣ କଣ କରୁଛନ୍ତି?
ଆମେ ଜଷ୍ଟ ଏବେ ରୋଷେଇ ସିକି ଆସିଲୁ।
ଆଜ୍ଞା। ହେଲୋ।
ମନ ପଇଲା ତ ଆପଣଙ୍କ କଥା ଭାବିଲୁ ଟିକେ କଲ୍ କରିଦବା।
ଆମକୁ ଆପଣ କଣ ଜାଣିଛନ୍ତି?
ଆଜ୍ଞା ଆମେ ବା ଟିକେ ପୂର୍ବରୁ କଥା ହେଇଥିଲେ ଆମେ ଏଇ ଟିକେ ପୂର୍ବରୁ କଥା ହେଇଥିଲେ।
ଆଜ୍ଞା ଆଜ୍ଞା ହଁ ହଁ ହଁ ସୌମ୍ୟ ରଞ୍ଜନ ମହାରାଣା କହୁଛନ୍ତି?
ଆଜ୍ଞା ଆଜ୍ଞା ଆଜ୍ଞା ଯାହା ହଉ ଆପଣଙ୍କ ସହିତ କଥା ହେଇକି ଦଶ ମିନିଟ୍ ମୋତେ ଭଲ ଲାଗିଥିଲା ତ ମୁଁ ସେଆ କହିଲି ଆପଣଙ୍କ ସହିତ ଟିକେ କଥା ହେଇଯିବା ବୋଲିକି ଆଉ ଟିକେ
ନିଶ୍ଚୟ ନିଶ୍ଚୟ ଯେତେବେଳେ ଯାହା ହବ ଭାଇ ସବୁ ତ ସେଇ ଜଗାର ଦୟା ଯେତେବେଳେ ମନେ ପଡିବ ଟିକେ କଲ କରିଦେଲେ ବହୁତ ଖୁସି ଲାଗିବ। ବୁଝିପାଇଲେ?
ଆଜ୍ଞା ଆଜ୍ଞା।
ଆଉ ଖାଦ୍ୟ ଗ୍ରହଣ ସରିଲାଣି ଆପଣଙ୍କର?
ଖାଦ୍ୟ ଗ୍ରହଣ ହେଇନି ଜଷ୍ଟ ଏବେ ରୋଷେଇ ସାରିକି ଆସିଲି। ତାପରେ ଟିକେ ଫ୍ରେଶ ହେଇକି ଯିବା ଭୋଜନ କରିବା ତାପରେ ଶୁଆ ହବ ଆଉ।
ଆଛା ଧୁଆଧୁଇ ହେଇକି ଭୋଜନ କରିବେ? ନାଇଁ ଭାଇ ଖାଇନି ଏମତି ବସିଛି ଆଉ। ବସିଛି କାଲି ଆମେ ଟିକେ ଯିବୁ ପରିବାରର ବାପା, ମା, ମୁଁ ଦୁଇ ତିନି ଜଣ ଆମେ ବାହାରିବୁ କାଲି ଟିକେ ରାଉରକେଲା ଯିବୁ ତ! ତ ସେଥିପାଇଁ ଜିନିଷ ପତ୍ର ସବୁ ରଖା ରଖି କରୁଛୁ ଆଉ କେମିତି କଣ ଯିବୁ ଷ୍ଟେସନ ବାପାଙ୍କର ତ ଦେହ ଖରାପ ମାଆଙ୍କର ବି ଦେହ ଖରାପ ଯାହା ସତ୍ତ୍ୱେ ଷ୍ଟେସନରେ କେମିତି ଯାଇଁକି ପହଞ୍ଚିକି ବାପାଙ୍କୁ ଗାଡି ଭିତରେ ବସେଇବି ସେଇଟା ମୋର ବଡ ଚିନ୍ତା ଅଛି।
ଉଁ ବାପା ମାଆଙ୍କର କଣ ହେଇଛି ଦେହ?
ବାପାଙ୍କର ସିଏ ହୃଦ୍ ହୃଦଘାତ ହେଇଥିଲା। ଯାହା ଫଳରେ ତାଙ୍କର ଡାହାଣ ଅଙ୍ଗଟି କାମ କରୁନି। ଆଉ ମାଆଙ୍କର ତ କର୍କଟ ରୋଗ ଅଛି। ଅଛି ଯାହା ଫଳରେ କି ସେ ବି ରୋଗକାନ୍ତ। କିନ୍ତୁ ଜଗନ୍ନାଥଙ୍କ ଦୟାରୁ ଦୁଇ ଜଣ ବହୁତ ଭଲରେ ଅଛନ୍ତି। ଦେଖିବା କାଲି କଣ ହଉଚି। କାଲି ଯାତ୍ରା ଟା କେମିତି କଣ ହଉଛି ସେ ଜଗନ୍ନାଥଙ୍କ ହାତ ଆରେ ଭାଇ ମୁଁ ସବୁ ଛାଡି ଦେଇେଛି।
ଆଜ୍ଞା।
ଆଉ ଆଜି ଆପଣଙ୍କ ରୋଷେଇ ବାସ କଣ ହେଇଛି ଆଜ୍ଞା?
ଆଉ ରୋଷେଇବାସ ତ କହିଥିଲି ସେତେବେଳେ ଯେ ଭାତ କରିଥିଲି ଡାଲମା କରିଥିଲି। ଭଜା ତ ହେଇଥିଲା ଏବେ ଆଉ ଟିକେ ଭଜା ଭାଜିଦେଲି ସେୟା କୁ ଖାଇବା ଅରୁଆ ଭାତ ଡାଲମା ଭଜା ଆଉ। ସୋମବାର।
ଆଚ୍ଛା ଆଚ୍ଛା ହଁ କହିଥିଲେ ମୁଁ ଟିକେ ଭାଇ ଭୁଲିଯାଏ ବୁଝିପାଇଲେ ନା ନାଇଁ। ମୋର ଟିକେ ମୁଁ ବେଳେ ବେଳେ କଣ ହୁଏ ନା ଭୁଲିଯାଏ କାରଣ ମୁ
ହୁଁ
ସମୟରେ କଣ ହୁଏ ନା ନଈ କୂଳରେ ବୁଲେ ବୁଝି ପାରିଲେ ନା ନାଇଁ କାରଣ କୌଣସି ଦିନିଶ ଭାଇ ମୋର ମନେ ରହେନି। ନଈକୂଳ ପବନ ସୁଲୁସୁଲିଆ ପବନ ଟା ମତେ ବହୁତ ଭଲ ଲାଗେ ବୁଝିପାରିଲେ। ମୁଁ ଆଉ ଜଣେ ବନ୍ଧୁ ମୋର ନଈ କୂଳରେ ପ୍ରାୟ ବୁଲୁ। ସେ ବନ୍ଧୁ ଜଣକ ମତେ ବହୁତ ଭଲ ପାଆନ୍ତି ବୁଝିପାରୁଛ ନା ନାଇଁ ଆମେ ଦୁଇ ଜଣ ସେଇ ନଈ କୂଳରେ ବୁଲୁ। ବେଳେ ବେଳେ ପନିର ଖାଇବାକୁ ପଳଉ ପନିର ରୋଲ ମୋ ବନ୍ଧୁ ଜଣଙ୍କୁ ପନୀ ପନିର ପନିର ଖୁଆଇକି ମୁଁ ବହୁତ ଥର ତାଙ୍କୁ କହିଛି ମୋ ପାଇଁ ଚକୋଲେଟ ଟେ ଆଣି ଦେଇଛନ୍ତି ପନିର ଖୁଆଇକି ଡାକିଦେବି ଆପଣ ତ ଇସ୍କନ ମନ୍ଦିର ଜାଣିଥିବେ। ଇସ୍କନ ମନ୍ଦିରରୁ ଅବଢା ଆଣି ଖୁଆଇଦେବି। ଏ ବହୁତ ମଜା ହୁଏ ତାଙ୍କର ମୋର ଓହ କୁହନ୍ତୁନି କୁହନ୍ତୁନି। ଏ ବହୁତ ପ୍ରିୟ ବନ୍ଧୁ ମୋର ପନିରରେ କେବେ ଖେଳ ହେବାର ଦେଖିଛନ୍ତି ଆପଣ?
ଖେଳ କହିଲେ କୋଉ ଟାଇପ ର ଖେଳ କୋଉ ଭଳିଆ ଖେଳ ଫୁଟବଲ ଖେଳ କ୍ରିକେଟ ଖେଳ? ଆଚ୍ଛା ଆଚ୍ଛା ଓ ପନିର ରୋଲ ଖାଇକି
ହଁ ସିଏ ଲୁଡୁ ଖେଳୁଥିବ ହଁ ଲୁଡୁ ଖେଳୁ ଆମେ। ଏଇଆ ଭାଇ ଆଉ କାମ ଧନ୍ଦା ତ ନାହିଁ କଣ କରିବା ଆ ଆଉ ତୋ ଅଗଣାର ତୁଳସୀ ମୁଁ ତାଙ୍କର ପ୍ରିୟ ଗୀତ ବୁଝିପାରିଲେ ନା ନାଇଁ। ତୋ ଅଗଣା ର ତୁଳସୀ ମୁଁ ଶୁଣିଛନ୍ତି କେବେ?
ଆଜ୍ଞା ଭାଇ ଆଜ୍ଞା ଭାଇ ଶୁଣିଛି।
ଶୁଣିଛନ୍ତି ଯାହା ହଉ ନାଇଁ ଥିଲ ତୁଳସୀ ତ ଆମର ପବିତ୍ର ନା? ସେମିତି ଆମର ଜଣେ ବନ୍ଧୁ ଅଛନ୍ତି। ତାଙ୍କ ନାଁ ରାଜା ସିଏ ପୁରା ଖାଣ୍ଟି ପବିତ୍ର ବୁଝିପାରିଲେ! ବହୁତ ପବିତ୍ର ତାଙ୍କ ସିଏ
ହୃଦୟରେ ବି ରାଜା।
ନା ଟା ଖାଲି ରାଜା ବା ହୃଦୟରେ ରାଜା ସିଏ କଣ ନା ନା ସିଏ ଖେ ଯାହାବି କରନ୍ତି କୌଣସି ଜିନିଷ ଜଣାନ୍ତିନି। ପରେ ଜଣାନ୍ତି ସେତେବେଳକୁ ଜାଣିଲେ କଣ ହବ କହୁନାହାନ୍ତି ଆପଣ ନିଜେ କୁହନ୍ତୁ।
ନିଶ୍ଚୟ ନିଶ୍ଚୟ ସଜ ସଜ ଖାଦ୍ୟ ଟା ଖାଇବାର ସଜ ଖାଦ୍ୟ ଖାଇବାର ଯୋଉ ମଜା ଥାଏ। ତେଣୁ ବାସି ଖାଦ୍ୟରେ କଣ ସେ ମଜା ଥାଏ। ଟେଷ୍ଟ କମିଯାଏ ସ୍ୱାଦ ଚାଲିଯାଏ।
ମାନେ ଜ୍ଞାନୀ ଗୁଣୀ ଲୋକ ଜଣା ପଡୁଛି ଧରିଦେଲେ ସାଙ୍ଗେ ସାଙ୍ଗେ ଯେ।
ଆଉ ଗୋଟେ ଜିନିଷ ଭାଇ ଆପଣଙ୍କ କହିଲେ ନା ଆପଣଙ୍କ ଟିକେ ଭୁଲା ମନ ଅଛି। ଜାଣିଛନ୍ତି ଶାସ୍ତ୍ର କହେ ଯେ ଯିଏ ଆଧ୍ୟାତ୍ମିକ ଧାରାରେ ବହୁତ ଆଗରେ ଥାଏ ଭଗବାନ ତାକୁ ସବୁ ଭୁଲେଇ ଦିଅନ୍ତି ସବୁବେଳେ ସେ ଭଗବାନଙ୍କ ପ୍ରେମରେ ଏମିତି ବାଇଆ ହେଇଯାଏ ଯେ ବାହ୍ୟ ଜିନିଷ ସ ସବୁ ତାର ମନରୁ ବାହାରି ପଳେଇଯାଏ କଣ କରୁଛି କଣ ଖାଉଛି ବା ଖାଇନି ଶୋଷ କରୁଛି ନା ଭୋ
ନାଇଁ ଭାଇ ବେଳେ ବେଳେ କଣ ହୁଏ ନା ବେଳେ ବେଳେ ଭାଇ ମତେ ସତ କଥା କହୁଛି ମାନେ
ଆଜ୍ଞା।
ହୁଁ କୌଣସି ଜିନିଷ ମୋର ମନେ ହିଁ ରହୁନି ମାନେ ଯଦି ଆପଣ କେତେବେଳେ ଗୋଟେ ପଚାରିଥିବେ ଆଜି ଡେଟ୍ କେ ତେ ଆଉ କୋଉ ବାର ଭାଇ ମୋର ଆ ଆଜି ମାନେ ଆଜି ସ୍ୱତନ୍ତ୍ର ଭାବେ ଏଇ ଜିନିଷ ଘଟିଛି। ମୁଁ ମୋ ଭଉଣୀ ଘରକୁ ଯାଇଥିଲି ତାକୁ ଛାଡିବା ପାଇଁ। ମତେ ଆଜି ଆମ ତାଙ୍କ ଶାଶୁ ପଚାରିଲେ ବାପା ଆଜି ଡେଟ କେତେ କହିଲୁ। ସେ ଜାଣିଛନ୍ତି ନା ମୁଁ କହିଲି ଆଉ ଆଜି ସତର ଅଠର କୋଡ଼ିଏ ବାଇଶି ବାଇଶି କହିଲେ ବାପା କୋଉ ବାର ଆଜ୍ଞା ଆଜ୍ଞା। ବୁଝିପାରିଲେ ମନେ ପଡୁନି ଆଉ କଣ କରିବା।
ଆଜ୍ଞା ଆପଣଙ୍କ ବୟସ କେତେ ହବ।
ବୟସ ଆସିକି ଆଜ୍ଞା ଛତିଶ ହେଲାଣି ଛତିଶ୍। ଛତିଶ୍ ଜାଣିଛନ୍ତି ନା ଭାଇ। ବିବାହ ତ ହେଇନି ଆମର ବି ହ ହବାର ନାହିଁ।
ଶୁଣନ୍ତୁ ମୁଁ ଆପଣଙ୍କୁ ଗୋଟେ ସାନ ଭାଇ ହିସାବରେ ସଜେଷ୍ଟ କରୁଛି କା ନା ଉପଦେଶ ଦଉଛି ଗୋଟେ ଜିନିଷ ସାନ ଭାଇ ହିସ ସାନ ଭାଇ ହିସାବରେ ଗୋଟେ ଉପଦେଶ ଦଉଛି ତ ନା ଆଦେଶ ନାହିଁ ଉପଦେଶ। ଆଦେଶ ତ ଆମେ ଦେଇପାରିବୁନି କାହିଁକି ନା ବଡ ମାନେ ଆଦେଶ ଦିଅନ୍ତି ସାନମାନେ ଉପଦେଶ ଦିଅନ୍ତି ତ ଆପଣ ବିବାହ ଜଲ୍ଦି କରନ୍ତୁ କାହିଁକିନା ବାହାଘର ବିଳମ୍ବ କାରଣରୁ ବୋଧହୁଏ ଆପଣଙ୍କର ଇଏ ଅ ସ୍ମୃତି ଶକ୍ତି ଚାଲିଯିବାର ଲକ୍ଷଣ ମତେ ଜଣା ପଡୁଛି।
କଣ କିଛି ସମୟ ପୂର୍ବରୁ କହିଲେ ଭଗବାନ କରଉଛନ୍ତି ଏବେ ପୁଣି ବିବାହକୁ ପଳେଇଆଈଲେ। ଭାଇ ତମର କଥାବାର୍ତ୍ତା ଠିକ ନାହିଁ ବୋଧେ ଆଉ।
ନାହିଁ ସେମିତି କିଛି ନାହିଁ ଦେଖନ୍ତୁ ଯଦି ଆପଣଙ୍କ ଯଦି ଆପଣ ଜଣେ ଡାକ୍ତର କତିକି ଯିବେ ରୋଗ ଦେଖେଇବା ପାଇଁ କି ଡାକ୍ତର ଆପଣଙ୍କୁ ସବୁ ପ୍ରକାର ଜିନିଷ ଦେଖି ସାରିଲା ପରେ ପ୍ରଥମେ ରକ୍ତ ପରୀକ୍ଷା କରିବାକୁ କହିବ। ତାପରେ ଆଉ ଯଦି କିଛି ପରୀକ୍ଷା ଥିବ ତାକୁ କରିସାରିଲା ପରେ ସବୁ ପରୀକ୍ଷା ରିକ୍ଷା ଫଳ ଯାହାଟା ଆସୁ ତାକୁ ଦେଖିସାରିଲା ପରେ ସେ ଆପ ଙ୍କୁ ମେଡିସିନ୍ ଦବ ତ ତା ପୂର୍ବରୁ ସେ ତ ମେଡିସିନ ନି ଆପଣଙ୍କୁ ଦବନି ତ ସେଇ ଭଳିଆ ଆପଣ ଯେତେବେଳେ କହିଲେ ସବୁ ଜିନିଷ ମୁଁ ଭାବିଲି କି ଆପଣଙ୍କ ବିବାହ ଯେହେତୁ ହେଇନି ଆଧ୍ୟାତ୍ମିକ ମାର୍ଗରେ ଆଗକୁ ଯାଇଛନ୍ତି ସେ ତ ଅଲଗା କଥା ସେଥିପାଇଁ ବି ସ୍ମୃତି ଶକ୍ତି ହାନି ହୁଏ, ଯେ ଭଗବାନଙ୍କ ଯିଏ ଯିଏ ଲୟ ଲଗାଏ, ଭଗବାନଙ୍କ ଶରଣକୁ ଯିଏ ପଳେଇଯାଏ, ଭଗବାନଙ୍କୁ ଥରେ ଭାବିଦେଲା ପରେ ସେ ସ୍ମୃତି ଶକ୍ତି ହରେଇ ଦିଏ। ଯେମିତି ଆମ ଚୈତନ୍ୟ ମହାପ୍ରଭୁ ଥରେ ଭଗବାନଙ୍କୁ ସ୍ମରଣ ନାମକୀର୍ତ୍ତନ କରିବା ମାନେ ତାଙ୍କ ଚେତା ଶୂନ୍ୟ ହେଇ ହେଇଯାଇଥାନ୍ତି, ସେମିତି ଆପଣଙ୍କ ସେଇ ଜିନିଷ ହଉଛି, ମୁଁ ଭାବିଲି ତାପରେ ଯଦ ଦେଖିଲା ବେଳକୁ ଆପଣ ବିବାହ କରିନାହାନ୍ତି ତ ମତେ ଲାଗିଲା ବିବାହ ହଉଛି ଗୋଟେ ସମସ୍ୟା ଯୋଉଥିପାଇଁ କି ଆପଣ ସେଇଥିପାଇଁ କି ଏସବୁ ଜିନିଷ ଆପଣଙ୍କର ଆଜ୍ଞା।
ଯା ହଉ ଭାଇ ଆପଣ ତାହେଲେ ଦ୍ୱିତୀୟ ଦ୍ଵିତୀୟଟାରେ ଦ୍ଵିତୀୟଟା କୁୁ ଆ ମାନେ ଦ୍ଵିତୀୟ ଜିନିଷ ଟାକୁ ହିଁ ଭାବୁଛନ୍ତି, ପ୍ରଥମ ଜିନିଷ ଟା ନ ହେଇପାରେ।
ଆଜ୍ଞା, ଆଜ୍ଞା, ଆଜ୍ଞା। କାହିଁକି ନା ମନ ଟା ସବୁବେଳେ ସ୍ଥିର ନଥାଏ ନା, ମଣିଷର ପାଞ୍ଚ ମନ ପଚିଶ ପ୍ରକୃତି। କେତେବେଳେ କୁ ମନ ଅମନ ଶୁ ମନ ଏମିତି ସବୁ ଅଛି, ପାଞ୍ଚ ମନ ବି ମନ ଏସବୁ ଅଛି, ତେଣୁକରି ଆପଣଙ୍କର କେତେବେଳେ କୋଉ ମନ ଯାଉଥିବେ ବାହାରକୁ ବୁଲାବୁଲି କରୁଥିବେ, ଖରାପ ଭାବିବେନି ଆଜ୍ଞା ମୁଁ ଯୋଉ କଥାରେ କହୁଛି ତ କେତେବେଳେ ଯାଉଥିବେ କୋଉଠିକି କାହାକୁ ଦେଖି ଦଉଥିବେ।
ହୁଁ।
ଯଦି ମନ ଭିତରେ କିଛି କଥା ଚାଲି ଆସୁଥିବ, ଭାବୁଥିବେ ଯେ
ଏ ପାଣି ଗ୍ଲାସ ପିଇଦିଏ।
ନାଇଁ ଶୁଣନ୍ତୁ ଯଦି ଭାବୁଥିବେ କି ଭଗବାନ କାହିଁକି ମୋର ବିବାହ କରୁନାହାନ୍ତି, ବିବାହ ବିଳମ୍ବ ହଉଛି। କାହିଁକିନା ଜଣେ ଜଣଙ୍କର ଏଇ ସବୁ ଜିନିଷ ମନରେ ପଶିଲା ପରେ ମତିଭ୍ରମ ହବାର ବି ଯୋଗ ସୃଷ୍ଟି ହୁଏ। ତ ଭଗବାନ ନ କରନ୍ତୁ ସେ ସବୁ ଜିନିଷ କେବେ ନ ହଉ ତା ପୂର୍ବରୁ ଭଗବାନ ଆପଣଙ୍କୁ ବିବା ହ ବନ୍ଧନ ବାନ୍ଧି ନିିଅନ୍ତୁ, ଆପଣଙ୍କ ସଂସାର ସୁଖମୟ ହଉ ଖୁବ ଶୀଘ୍ର ପୁତ୍ରଜ୍ଞ ପୁତ୍ରୀ ପ୍ରାପ୍ତ କରନ୍ତୁ, ଆମେ ଭଗବାନଙ୍କୁ ଆଜ୍ଞା, ଆଜ୍ଞା।
ଆପଣ ତ ଜଣେ ବନ୍ଧୁ ହେଲେଣି ଆମର।
ଆଜ୍ଞା।
କାରଣ ଏତେ ସମୟ କଥା ହେଲେଣିି, ଖା ମଣିଷ ବିଷୟକୁୁ ପାଞ୍ଚ ମିନିଟ ରେ ବୁଝି ହେଇଯାଏ। ତ ମତେ ଲାଗିଲେ ଆପଣ ବନ୍ଧୁ ହେଲେଣି ଏଥର ଆପଣଙ୍କୁ ଏ ଦାୟିତ୍ୱ ଦିଆହେଲା ଆପଣ ବା ବୁଝିବେ ଆଉ।
ଆଚ୍ଛା ଆପଣଙ୍କର ଜାତି ଗୋତ୍ର କଣ ମାନେ ଖରାପ ଭାବିବେନି ପଚାରୁଛି ଯହଦୁ ବାହାର କଥା କହିଲେ ତେଣୁ ପଚାରୁଛି ଜାତି ଗୋତ୍ର କଣ?
ବନା ସକାଶେ। ଆମେ ଏଥର ଯାଉଛୁ, ମା ଖାଇବାକୁ ବାଢିଲେଣି ରଖୁଛି ଭାଇ, ଜୟ ଜଗନ୍ନାଥ ଭାଇ, ଜୟ ମା ସାରଳା। ସବୁବେଳେ ସମୟ ଟା ଭାଇ ଦେଖିବେ ବୁଝିଲେ।
ଆଜ୍ଞା ଆଜ୍ଞା ନିଶ୍ଚୟ ନିଶ୍ଚୟ, ପୁଣି ସମୟ ମିଳିଲେ କ
ଆପଣ କଲ୍ ଟି କାଟି ଦିଅନ୍ତୁ ସେପଟୁ।
ଆଜ୍ଞା ଆଜ୍ଞା।